ତ?
ହଁ ଶୋଇଚି ।
ବାପା କଲ କରିଥିଲେ?
ହଁ ବାପା ନାଇ କଲ କରିନାହାନ୍ତି।
କେତବେଳେ କଲ୍ କରିବେ କହିଛନ୍ତି? ଶୋଇଚି।
କଣ?
ଶୋଇଚି।
ଖାଇଚୁ କଣ?
ହର୍ଲିକ୍ସ ପିଇଚି।
କିଛି ଖାଇନ?
ହୁଁ ଖାଇନି ହର୍ଲିକ୍ସ ପିଇଚି। ତୁ?
ମୁଁ ଅଁ ଜଳି ଖିଆ ଏଟା କଣ
ଓହୋ କୋଉଠି ହାଟରେ?
ହଁ।
ହାଲୋ।
ହଁ।
ଉଁ କଣ ହାଟୁରୁ ସୋଉଦ କିଣିକି ଆଇଁଲୁ!
ଆଳୁ ପିଆଜ ଲଙ୍କା ଆଉ ବାଇଗଣ ଟମାଟୋ ଆଳୁ।
ଅହ ୍
କଣ?
ରଜରେ କୁଆଡ଼େ ଯାଇଥିଲୁ ବୁଲାବୁଲି ପାଇଁ?
ନାଇଁ ପା ଯାଇନି କୁଆଡ଼େ ଯିବି ମ ।
ଆର ବର୍ଷ ତ ଫଟ ଉଠେଇଆକୁ ଯାଇଥିଲୁ ଏ ବର୍ଷ କାଁ ଯାଇନୁ?
ଏବେ ଆଉ କାମେରା ନାହିଁ।
ଆର ଥରକ କାସ୍ କାହାର କାମେରା ଆଣିଥିଲୁ ସବୁ?
ଆ ଲଣ୍ଡା ଦେଇଥିଲା ନାଁ ଆଣିଥିଲା।
ଅହ ହୁଁ। ଅ ଏଥର କୁଆଡ଼େ ଯାଇଥିବ କି ଫଟ ଉଠେଇ?
କଣ?
ଆର ଥର କୁଆଡ଼େ ଯାଇଥିଲ ଫଟ ଉଠେଇ?
କୁଆଡ଼େ ଆମ ପୋଖରୀରେ ଫଟ ଉଠଉଥୁଲେ ନାଁ ଆଉ।
ଏଇ ଯୋଉ ଜଙ୍ଗଲ ଭଳିଆ ହେଇଚି ହେଟା କୋଉଠି?
ପୋଖରୀ ଢେ ପୋଖରୀ ସାଇଟରେ।
ପୋଖରୀ ତ ଯୋଉ ଜଙ୍ଗଲ ଭଳିଆ ହେଇନି।
ହଁ ହେଇ ରୋଡ ସାଇଡରେ ଆମ୍ବଛ ଲାଗିନି କି?
ଓ ସେ ଯୋଉ ଖେଳ ପଡ଼ିଆ ପାଖରେ ନାଁ କଣ?
ହଁ।
ଓହୋ ଆଉ ଖରା କେମିତି ହୋଉ
ଆଁ?
ରୋଷେଇ କିଛି କରିନେଇ ଅଣ୍ଡାକୁ ଭାତ ଖାଇବୁ ଆଉ। ଆ ଯୋଉ ହେ ଖେଳ ପଡ଼ିଆ ବ ଯୋଉ ଆଁ? କଣ? ହାଲୋ।
ହଁ।
ହାଲୋ ନେଟୱାର୍କ ବାହାର କୁ ନେଟୱାର୍ ବାହାରୁକୁ ଆସେ। ଆଉ ଯୋଉ କଣ କହିଲୁ କୋହୁଚି ହାଲୋ।
କାଇଁ ମୁଁ କହିଲି ଆଉ ଜି ଭୋଜି ଖାଇବୁ ର